ହାଲୋ। ହ୍ୟାଲୋ। ହାଲୋ। କୋଉଠି ଅଛୁ?
ହ୍ୟାଲୋ।
କୋଉଠି ଅଛୁ?
ମୁଁ ଛାତ ଉପରେ।
ଆଉ ତମେ ଆଡେ କେମିତି କଣ ରଜ କଟେଇଛନ୍ତି ନା କଟେଇ ନାହାନ୍ତି।
ବତେଇ ନାହାନ୍ତି ତ ବତେଇବ ଏ ଶୁକ୍ରବାର ଦିନ।
ଅଧିକା ମାର୍କ ବଟଉଚନ୍ତି।
ଆଜି।
ହଁ।
ଓ ହୋ।
ଆସୁନୁ ଆମ ଆଡେ ଦେଖିବା ପାଇଁ।
ନାଁ ଯାଇ ଘରେ ନ ମଦ ପଠଉଛନ୍ତି?
ହଁ-ହଁ ଆସିଥାନ୍ତୁ ଦେଖି‌ ଯାଇଥାନ୍ତୁ ଆମ ‌ଆଡେ ଆଉ।
ନାଁ ଆଜି ଯାଇମିନି ଆଉ।
ମୋ କଥାଟା କ୍ଲିୟର୍ ଶୁଭୁଚିନା?
ହଁ-ହଁ।
ଆମ ଆଡେ ଆସିଥାନ୍ତୁ ଟିକେ ରଜ ଦେଖି ଦେଇ ଯାଇଥାନ୍ତୁ, କେମିତି ବାଡଉଥିଲେ ଆଉ।
ଓ ହୋ।
ଆମ‌ ଗାଆଁ ରଜ ଭଲ ବାଟୁଣି ତ ମୁଁ ସେଇଥିପାଇଁକା ରହିଲି କହିଲି।
ଆଉ ଯାଇନି ସିଆଡେ ଯାଇଥିଲି ଆଉ ଯାଇନି ଆଉ।
ହଉ ଆସିଲେ ମତେ କଲ୍ କରିବୁ ଆଉ ମୁଁ ଘରେ ଆଛି।
ହଁ।
ଆଉ କଣ ଖାଇଥିଲୁ କଣ ସନ୍ଧ୍ୟାବେଳେ?
ସନ୍ଧ୍ୟା ବେଳେ ଭାତ ଖାଇଥିଲି।
ଆଉ ଯୋତାନ୍ତର ଆଜି ଗଲୁନୁ?
ଯାଇନି ଆଜି ଆମର ଛୁଟି ଥିଲା ଆଜି।
ଓହୋଃ କାଲି ତାହେଲେ ଖୋଲା?
ହଁ।
ରଜ ତିନି ଦିନ ଆ ଛୁଟି ଥିଲା ନା ଖୋଲା ଥିଲା?
ହଁ ସେ ଭାଇନା ଖୋଲିଥିଲେ ମୁଁ ଯାଇନି।
ଓହୋଃ।
ନା ଫାଷ୍ଟ୍ ଦିନ ମୁଁ ଯାଇଥିଲି।
ସେ ସକାଳୁ ଦି ଦିନ
ଚାରଟା ଯାଇନୁ?
ହଁ।
ଓହୋଃ ତାପରେ ଦି ଦିନି ଯାଇନୁ ଆଜି ଯାଇନୁ।
ନା।
ନା ସକାଳେ ଯାଇଥିଲୁ?
ଉଁ?
ଆଜି ସକାଳେ ଯାଇଥିଲୁ ନା ସକାଳେ ଯାଇନୁ?
ନା ଯାଇନି।
ରଇତା ଟୋଟାଲି ଯାଇନୁ?
ନା।
ଓହୋଃ। ଉଁ ଭଲ ଟିକେ ଗାଆଁରେ ବୁଲୁ ଡେଲି ଦୋକାନ କଣ ଯିବୁ ଡେଲି ଦୋକାନ ଭଲ ଲାଗିବନି।
ହଁ।
ଯାହାଲେ ଗାଆଁରେ ଟିକେ ଟିକେ ବୁଲିବୁ ନା ଆଉ।
ହୁଁ।
ନିଜର ସେମିତି ଗୋଟେ ଇଚ୍ଛା ଅଛି ନା ନାହିଁ କିଛି। କଣ ଖାଲି ଦୋକାନ ବି ଯିବୁ ନା କଣ?
ହଁ। ହଁ କୋଉଠୀ?
ଏଇ ଛାତ ଉପରେ ଶୋଇଛି ଆଉ ଥଣ୍ଡା ପବାନା ଟା ମାଡ ଦଉଚି। ଏ ଖରା ଜୋର ହେଇଥିଲା କାଇଁ ମେଘମ କିଛି ହେଇନି।
ମେଘଟା ଏଇନା ହଉଛି ମେଘ ହେଇନା ହଉଚି।
ତମ ଆଡେ ହଉଚି ନା
ହେଇଥିଲା ଛାଡି ଯାଇଥିଲା।
ଓହୋ ଆମ ଆଡେ ମେଘ ହୋଇନି ଦି ତିନି ଦିନ୍ ହବ।
ଓଁ
ମେଘ ଟା ଟିକେ ହେଲେ ଭଲ ଲାଗନ୍ତା ମେଘତ ହଉନି କଣ କରିବା।
ତା ହେଇନାଇ ମେଘ।
ନାଁପା ତିନ୍ ଚାର୍ ଦିନ ହବ ମେଘ ହେଇନି।
ହଁ ମେଘ ହେଇନି ଟୋଟାଲି।
ନା ବା ହେଇନି।
ସେଟା କଣ ଆତ ଉଠେଇଛି ନା ମେଘ।
ପଠେଇଲେ। କ ହଁ ବହି ନାହିଁ କିିଆଣି।
ହଁ ପକେଇବି ଆଉ ଗୋଟେ। ଓକେ ବିଜୁଳି ତ ମାରୁଚି।
ଓଁ ହ
ହୁଁ ହୁଁ
ଦୋଳା ଚାଲିଛି ଆଉ।
ଓ
ଆଉ ତମ ଆଡ଼େ କେମିତି କଣ ରଜ କେମିତି କଣ ସବୁ ଖେଳିବେ ଦୋଳି ମୋଳି ଆମକୁ ଟିକେ କୁହ।
ହ ଅ ତ ଅ ତ ହଉ ଛନ୍ତି ଛୁଆ।
କା ତମର ତ ଭଲ ରଜ ହେଇଥିଲା ମୁଁ କଣ ଶୁଣିଥିନି।
ହଁ ସେଇଭଳିଆ ଆଉ।
ଆ କେତେବେଳେ ଦୋଳି ପଡ଼ଥିଲା ତମ ଗାଁ ରେ।
ଦଉ ସେ ଦଶ ପ ପସିଲା ଏଠି।
ନା ସୋନାର୍ ଟା ଆଉ ବଢିଆ ଆଉ ଆମ ଆଡ଼େ ବି ବଢ଼ିଥିଲା ପଚାଶ ଷାଠିଏ ଟଙ୍କା।
ଓ ହୋ
ଓ ଆ ହ ରଜତ କୁହୁ ବୁଲୁଥିଲ
ରଜରେ ଆମ ଗାଁ ପାଖରେ ଗୋଟେ ପାର୍କଥିଲା ସେଇଠି ଯାଇଥିଲି। ଆଉ ଆଉ ଗୋଡେ ଭଲ ଜାଗା ଥିଲା ବୁଲିବା ପାଇଁ ସେଆଡ଼େ ଯାଇଥିଲି ଆଉ। ଭଲ ଜଙ୍ଗଲ ବି ଥିଲା ଆସିକି ଦେଇନୁ ଭଲ ଦେଖିନି ହାତୀ ଦେଖିନୁ। ହଁ ଭାଲୁ ମାଲୁ ସବୁ ଦେଖିନୁ ମାନେ ଭଲ ଲାଗିଲା
ଭାଲୁ ଭା ଦେଖିଥିଲ।
ହଁ ଆର୍ ଦେତି ଏମ୍। ଜଙ୍ଗଲରେ ବଡ ବଡ ନା ଆମ ଗୋଟେ ଗୋଟେ ଯେଗା ଅଛି।
ଓ ହୋ
ଆଡେ ଯାଇଥିଲୁ ବୁଲିବୁ ଲାଗି ଆଉ ଦେଖିନି ଟିକେ ଭଲ ଲାଗିଲେ ଆଉ।
ହୁଁ ହୁଁ
ନା ଅଛି
ହଉ ଭାଇ ତ ନଈରେ କେତେ କଣ ପାଣି ଆସିଛି
ନଈରେ ପାଣି ଅଳ୍ପ ଏବେ ଆସିଛି
ଆଇିଲାଣି ତାହେଲେ ପାଣି
ହଁ ଆଇିଲାଣି ଆସିଥିଲା କମିଗଲାଣି
ଓହୋ ଏ କେତେ ଭଳିଆ ପାଣି ଅଛି
ଏଇନା ସେ ଅଣ୍ଟେ ବିଟେ ହବ ଆଉ
ହଁ ଭଲ ପାଣି ନା ଗୋଳିଆ ପାଣି
ଗୋଳିଆ ପାଣି ଗୋଳିଆ ପାଣି ନଇ ରେ ହାତ୍ ନା ଗୋଳିଆ ପାଇଁ କିଏ ଗାଧଉନାହାନ୍ତି
ଓହୋ ଭଲ ଏଇ ଗୋଳିିଆରେ ନଗାଧେଇବା ଟା ଭଲ ଏତେ ଗୁଳିଆରେ ଗାଧେଇନେ ଭଲ ନୁହ ଦେହ ଖରାପ ହେବ
ଆଉ ଟିକେ ବଢ଼େଇ ଥିଲେ ସବୁ ଗାଧୋଇଆ ଆମର
ହଁ ହଁ ଏ ମୁଁ ତ ଯାଇ ଗାଧେଇବି ଆଉ ମୁଁ କାହାକୁ କଣ କହୁଛି ମତେ ବି ବଢ଼ିଆ ନାଗେ ମତେ ବି ବଢ଼ିଆ ନାଗେ ଗାଧେଇବାକୁ
ଧିବା ଯାଉଛି ଆଉ ଗାଧେଇଆ ଗାଧ ଆଉ
ହୁଁ
ଭାଇ ତମେ ଗାଧୋଇନ ତାଲେ ସେ ନଇ ଏବେ
ନା ନଈ ବଢ଼ି ଗଲେ ଆସିବ ଆଉ
ନଈ ବଡିଆ ନାଇଁ କଲ କରିବା ଟିକ ଗାଧୋଇବା ପାଇଁ ଯିବା ଆଉ ଆମେ ଟିଉ ରେ ପହଁରନ୍ତି ମନେ ଅଛି ନା
ହଁ ମନେ ଅଛି
ଏ ତ ଯାଆନ୍ତି ଆମେ ବି ଯାଆନ୍ତି ଆଁ ଟିଉରେ ପହଁରନ୍ତିି ସେ ଖେଳନ୍ତି ଟିଙ୍କି ଲ ଖେ ଭାଇ ଟିଙ୍କି ଲାଇ ଖେଳନ୍ତି ମନ ଇଛା
ହଁ ମନେ ଅଛି
ଭାଇ ତମେ ତ ଦୁକାନ ପଳଉଛ ଏଇନା ଆଉ ଯାଇପାରିବନି ଆମ ତ ଆଉ କଣ କର
ପଳେଇବି ଯଛୁ
ଆ ହଁ ହଁ ସେବା ହେବ ଭାଇ ତମର ନଡ଼ିଆ ମଡିିଆ ହଉଛି ନା ହଉନି
ନଡ଼ିଆ
ଆଉ
ଏପଟ ହଁ ହଉଛି
ଆଉ ତମର ଯୋଉ କଦଳୀ ଗଛ ଗୁଡ଼ା ଥିଲା
ସ୍କୁଟି ଗୋଟେ ଭା ଭାଙ୍ଗି ଗଲାଣି
ହୁଁ
ଓହୋ ତମ କଦଳୀ ଟା ମୁଁ ଖାଇଦେନି ଭଳିଆ ମିଠା ନାଗିଲା ସେଇଥିପାଇଁ ପଚାରନି ଯେ ଏବେ ଆଉ କଦଳୀ ଗଛଟା ଅଛ ଅଛି ନା କଣ ହେଲାଣି ଅଛି ତ ଅ ହଁ ଦେଇଥିଲି ବଢି଼ଆ ମିଠା ନାଗିଲା
ହଁ
ଅଛି ତା ନେ କଦଳୀ
ସେ ଅଛି ଦେଶୀ ଏବେ ଅଛି ଦେଶୀ
ଦେଶୀ କଦଳି ଟା ତ ବଢି଼ଆ ନାଗେ ଆଉ
ଏ ଦେଶୀ ଅଛି ଆଉ
ଆଉ ଭାଇ ତମ ଦେହ ବା ଠିକ ଅଛି ତ
ହଁ ଠିକ ଅଛି
ନା ସେମିତି ନ ମଝିରେ ଜର ହେଇଥିଲା ଆଉ ସେଇଥିାଇଁ ପଚାରିଦେନି ଆଉ
କମି ଗଲାନି
ଓହୋ ଭାଇ ତମେ ରଜରେ ବୁଲାବୁଲି କରିଥିଲ ତାନେ ଏ ଥର
ହୁଁ
ସେଇ ଅଟ ଧରି ବୁଲ୍ ଥିଲ ବୋଧେ
ହଁ
ଓହୋ ଭଲ ଗାଡି଼ ଆଗରୁ ଟିକେ ହଲୁ ଥିଲା ଠିକ ଠାକ ହେଇଯାଇଛି ନା ସଜାର ଦେଇଛ
ଆଗ ଟା ନା ପିଛା ଟା
ଆଗଟା
ନା ତ
ନା ପିଛାଟା ହଁ ପିଛା ଟା ଲୁ
ପିଛା ଟିକେ ଟାୟଏାର ହେଉଥିଲେ ସେ କାମ କରିବାକୁ ପଡିବ
ଓହ ହୋ ଦେଖ ନା କେତେବେଳେ ଟେ ଯାଇକି କାମ କରିଦବା ଆଉ
ହଁ
ହଁ କଣ ଏଟା କଣ ଚଲେଇବ ବଞ୍ଚିବ କି ଚଲେଇ ହବନି ନା ସେଠି ଯାହା ଟିକେ କାମ ହବ ଆଡିକା ଆଉ
ହଁ
ଏଇ
ହୁଁ
ହୁଁ ହୁଁ ଭାଇ ତମର ଆଜି ରଜ ଦୋଳି ମଳି ଛଆ କରିଥିଲ ନା କରିଲନାହାନ୍ତି
ହଁ ଖେଲ୍ ଥିବେ
ହଜିର ନାଇଁ କି
ହଁ
କା ଅଛି
ହୁଁ
କେଡି ଆଇ ଅଛି
ହଁ
ହୁଁ ଭଲ ଯାଆନ୍ତି ଟ ଅଜ ରହିବ ଆଉ ଓଡିଆ ଓଡିଶା ସବୁ ପର୍ବା ଯାଆନ୍ତି ଟ ନାୁ ଟିକେ
ଓଡିଶା ଏତତିପ ଆଉ ନାହିଁ ବା
ହଁ ହଁ ମାନେ ବଢେ ନାହିଁ
ହଁ
ମାନେ ଓଡିଶା ଗୋଟେ ହାଇଲାଇଟ କହିଲାଳିଆ ଆଉ ସବୁଥିରେ ଆଗେ।
ହଁ
ଆଉ ତମ ଆଡେ ଆଜି ବର୍ଷା ହେଇଥିଲା ଏ କି?
ଝିପିରି ଝିପ
ଓହୋ ଆବେ ଆମ ଆଡେ ଆଜି ଖରା ଏତେ ହେଇଥିଲା ଭ ଘର ଟିଏ ବାହାରି ହେଲାନି ଆଉ। ତିଯୋରେ ଖରା
ଓ ହୋ
ହଉଦାନ ଭାଇ ଠିକ ଅଛି ହଉ